ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ଶୁଭଚି ମୋ କଥା।
ହଁ ଶୁଭୁଛି।
ଓହୋ କଣ ଚାଲିଛି ଏବେ?
ଏବେ ଏଇ ବାହାରକୁ ଟିକେ ଯାଇଥିଲି ଆସିଲି ଆଉ।
ଓହୋ ତମ ସିଆଡେ ବର୍ଷା ହେଇନି କି? ହଁ ଜୋରେ।
ଅ ନା ଏମିତି ଅଳ୍ପ ଅଳ୍ପ।
ଓହୋ ଆମର ବି ଆଉ ମାନେ ଚାରିଟା ହେଇନଥିଲା ଆଗ ପୁରା ଜୋରରେ ଘଡଘଡି ବିଜୁଳି ମାନ ଏତେ ଜୋରରେ ଖାଲି ଘଡଘଡି ବିଜୁଳି ମାରିଲା ମାରିଲା ତାପରେ ବର୍ଷା ହେଲା। ବର୍ଷା ହେଇଛି କିନ୍ତୁ, ଏବେ ବର୍ଷା ଛାଡିଲା। ତା ପରେ ଲାଇନ ପଳେଇଥିଲା ଏଇ ଏବେ ଜଷ୍ଟ ଲାଇନ ଆସିଲା। ହୁଁ କିନ୍ତୁ ଆଉ କିନ୍ତୁ ପବନ ଟିକେ ନାହିଁ ଥଣ୍ଡା ପବନ ହେଲେ ଟିକେ ଆରାମ ଲାଗନ୍ତା। କିନ୍ତୁ ବର୍ଷା ପରେ ବେଶୀ ଗୁଳୁଗୁଳି ରହୁଛି, ଗରମ ଲାଗୁଛି ଏମତି ଆଉ। ଘରକୁ ପଳେଇ ଆସିଛ।
ନାଇଁ ମୁଁ ଅଛି। କଣ କହୁଛନ୍ତି କ ସରୀ କଣ କହୁଛ।
ହଁ ଅଛି।
ଶୁବୁନି କଣ କହୁଛନ୍ତି।
ଆଚ୍ଛା ଶୁଭୁଛି ଏବେ ଶୁଭୁଛି।
ହଁ ଏବେ ଶୁଭିଲା।
ମୁଁ କହିଲି ଏଇ ଯୋଉ ବର୍ଷା ପାଗ ତ ଟିକେ ନେଟୱାର୍କ ବୋଧେ ଅପଡାଉନ ହଉଥିବ ଆଉ। କଣ ସନ୍ଧ୍ୟାବେଳେ ଖାଇଛ?
ସନ୍ଧ୍ୟାବେଳେ ଏଇ ବସ୍କେଟ୍ ଖାଇଥିଲି।
ଆଚ୍ଛା ଆଚ୍ଛା ଆଉ ରାତିରେ କଣ କରିବ?
ରାତିରେ ଆଜି ଡାଲମା କରିଦେବି।
ଆଉ ଭାତ ଅଛି ନା ଭାତ କରିବ ନା ଅଛି?
ଭାତ କରିବି।
ଓହୋ ଭାତ କଣ ପ୍ରେସର ରେ ବସେଇ ଦିଅ ନା
ନା ହାଣ୍ଡିରେ ହିଁ କରେ।
ଆଚ୍ଛା ଆଚଛା ହୁଁ ଗୋଟେ ଛୋଟ ତ ମାନେ କେତେବେଳେ ସୁବିଧା ଦେଖି ଗୋଟେ ଛୋଟ ରାଇସ୍ କୁକର କିଣିଦବ ଯେ ସିଏ ବି ଭଲ ଜଲ୍ଦି ହେଇଯିବ ଇଲେକ୍ଟ୍ରରେ।
ହଁ
ମାନେ ଗ୍ୟାସ୍ ଆଉ ଏତେ ତମକୁ ସାରିବାକୁ ପଡିବନି। ସେଥିରେ ତମର ଏଇ ଯୋଉ ରାଇସ କୁକର ଡବଲ ଇଏ ବାଲା ଆସୁଛି ବି ମେ ଡବଲ ଦିଟା ଥାକ ରହୁଛି। ଧର ଭାତ ତା ଦେହରେ କିଛି ସିଝା ସିଝି ଏମିତି କରିଦବା ଆଳୁ ଫଳୁ ସିଝେଇ ଦେଲ କି ଡାଲି ସିଝେଇ ହେଲୋ ହେଇଯିବ ଭଲ। ତାଲେ ଧର ଗ୍ୟାସ ଫ୍ୟାସ ନଥିବ ତମ ପାଇଁ ସୁବିଧା ହବ ନା।
ହଁ ଆଉ ତମେ ଏବେ କଣ କରିଥିଲ?
ମୁଁ ଏଇ ଜଷ୍ଟ ବସିଥିଲି ଭାବିଲି ଯାଉଛି ଆଉ ଭାବୁଥିଲି ସେଠି ତମ ସାଙ୍ଗେ କଥା ହବି ଯାହା ଆଉ। ବହୁ ଦିନ କଥା ଦ
ଆଉ କଣ ଖାଇଛ ସନ୍ଧ୍ୟାବେଳେ??
ସନ୍ଧ୍ୟା ମୁଁ କିଛି ଖାଇନି ମଁ ଯୋଉ କଣ କହିଲ ଭାତ ଖାଇଲି ଡେରିରେ। ଭାତ ଖାଇ ଉଠିଲା ବେଳକୁ ତିନିଟା ପରେ।
ଆଉ କିଛି ଯୋଉ ବର୍ଷା ପାଗ ମାନ୍ଦା ପାଗ କିଛି ଭୋକ ଲାଗେନି ଏପର୍ଯ୍ୟନ୍ତ।
ଆ୍ଛା
ଏମିତି ଆଉ। ମୁଁ କହିଲେ ଆଉ ରଜକୁ ଘରୁଛିିବ ନା ନାଇଁ ନା ରଜରେ
ନା ହଁ ରଜ ପରଦିନ ହିଁ ଏକ୍ଜାମ ଅଛି।
ଆଉ ରଜରେ ଯାଇପାରିବନି ଆଉ, ନୁହେଁ?
ନାଇଁ
ଆଉ ତାପରେ ଘରକୁ ଗଲେ ବି କୋଉ ପଢାପଢି କରିହବ ବେକାର ତିନି ଚାରି ଦିନ ନଷ୍ଟ ହେଇଯିବ।
ହଁ ପା
ହଁ
ଆଉ ତମ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ। ଯାହା ଟିକେ ଖାଲି ଗରମ ହଉଛି ଗରମ ପାଇଁ କଷ୍ଟ ଯାହା ମେତେ ବାକି ଏମିତି ଠିକ୍ ଅଛି। ଆ ହୁଁ ତମର ସେଠି କେମତି ଗରମ ହଉଛି ଜୋର ଗରମ ନା ନାଇଁ?
ହଁ ଜୋରରେ ଗରମ ହଉଚି। ଆମେ ତଳ ଘର ଗୁଡାକରେ ରହୁଛୁ ତ ଏତେ ଜଣା ପଡୁନି।
ଓହୋ ତାହେଲେ ଦିନେରେ ବେଶୀ କଷ୍ଟ ହଉନଥିବ?
ନାଁ ନାଁ
ହଁ ଝରକା ଫରକା ବନ୍ଦ କରିକି ତଳେ ଟିକେ ଶୋଇ ପଡିଲେ ଭଲ ଆରାମ ଲାଗୁଥିବ।
ହଁ।
ହଁ ତଳ ଘର ଟିକେ ଆରାମ। ମାନେ ଦି ତିନି ମହଲା ଘର ଥିବ ତଳେ ଯିଏ ଗ୍ରାଉଣ୍ଡ ଫ୍ଲୋରରେ ରହୁଥିବେ ଉ ସେମାନ ଙ୍କ ପାଇଁ ଟିକେ ଆଉ। ତାପରେ ଆମର କଣ କି ଗୋଟେ ମହଲା ଘର ବି ନା ମାନେ ବହୁତ ଦିନେରେ ବେଶୀ କଷ୍ଟ।
ହଁ।
ଏମତି ଆଉ।
ଆମ ଘରେ ବି ଏମିତି ଗୋଟେ ମହଲା ଘର ଯେ ପୁରା ଘରରେ ଚାରିକରୁ ଖରା ଖରାପ ପଡିଯାଏ। ଗରମ ହୁଏ। ତାତିଯାଏ ଘର ଗୁଡା।
ନାଁ ସେଇ ଘର ଚାରିପଟେ କଣ କି ଟିକେ ଗଛ ପଛ ଥିବ ଆମର ଆଉ ଚାରିପଟେ ପୁରା ଛ ଛୋଟ ଛୋଟ ଗଛ ବଡ ହେଇନି। ଆଉ ଚାରିପଟେ ଗଛ କିଛି ଲଖେଇଦେଲେ ଲଗେଇଦେଲେ ଧର ଅଲଟ ଦେବଦର ହଉ କି ଯୋଉ ତି ଯୋଉଟା କି ବେଶୀ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
ବଡ଼ ଗଛ ନୁହେଁ। ଉଁ ତାହେଲେ ସେଟା ଟିକେ ଛାଇ ବି ହବ। ପବନ ବି ମିଳିବ ଆଉ ଏତେଟା ଖରା ରହିବନି ଘର ଉପରେ। ଆଉ ଦିନ ସାରା ପୁରା ଯୋଉ ସନ୍ଧ୍ୟା ସାର୍ ପାଞ୍ଚଟା ଯାଏ ଖରା ରହୁଚି ସେ ଘର ତାତିକି ପୁରା ବା ହଁ ଆଉ ରାତିକି ପୁରା ବାପ ରେ ଦିନେରେ ତ ଯାହା ରାତିକି ବି ଆହୁରି କଷ୍ଟ। ହଁ ଏମତି ଆଉ।
ଆଉ ରୋଷେଇ ସରିଲାଣି ତମର?
ନାଇଁ ମ ଲାଇନ୍ ନଥିଲା। ଏଇ ଲାଇନ ଆସିଲା ଆଉ ଟିକେ ଲାଇନ ଥିଲେ ଜଲଦି ହେଇଥାନ୍ତା ରୋଷେଇ। ଆମେ ଏକ୍ଚୁଆଲି ଗରମ ପାଇଁ ନା ଯୋଉ ପାଞ୍ଚଟା ବେଳୁ ରୋଷେଇ କରି ଥୋଇଦଉ। ର ଛଅଟା ପୂର୍ବରୁ ସନ୍ଧ୍ୟା ଦବା ପୂର୍ବରୁ ରୋଷେଇ ସବୁ ସରିଯାଇଥାଏ। ରାତି ରେ କଷ୍ଟ୍ ଟ ଯୋଉ ଆଉ ଗରମ ଦେହ ବେଶୀ ହେଲେ ରାତିରେ ଶୋଇଲା ବେଳକୁ ବି କଷ୍ଟ ଲାଗୁଚି। କିନ୍ତୁ ଆଜି ଏଇ ଯୋଉ ଲାଇନ ନଥିଲା ଆଉ ରୋଷେଇ ହେଇନି ଏଇନେ ହବ ଆଉ ରୁଟି ଆଉ କଣ ହବ ଟିକେ ଆଉ। ଖାଇଦବାକୁ ଧରିକି ଆଉ ନାଇଁ ଗରମ ତ ବେଶୀ। ଖାଇ ହଉନି ଦିହି ପହର ତ ସଜ ପଖାଳ ଖାଉଚୁ ଦହି ପକେଇକି। କାଲି ବି ଖାଇଥିଲୁ ପଖାଳ ଦହି ପକେଇକି, ଆଜି ବି ଦହି ପକେଇକି ପଖାଳ। ଦହି ପକେଇଦେଲେ ଭାତ ଅଳ୍ପ ଦିଟା ଖାଇକି ସେ ଦହି ପାଣି ପିଇବାକୁ ବଢିଆ ଲାଗୁଚି। ଆଉ ଗରମ ଭାତ ଜମା ଦେଇପାରେ ଖାଇି ଏତେ ଗରମଜେ ଆଉ ତା ଦେହରେ ଗରମ ଭାତ ଖାଇ ହଉନି।
ହୁଁ ପା ମୁଁ ବି ଦିନ ସାରା ପଖାଳ ଖାଇଦଉଚି। ରାତିରେ ରୋଷେଇ କରିଦଉଚି ଭାତ।
ହଁ ସେଇଟା। ରାତିରେ ରାନ୍ଧିଦେଲ ଟିକେ ବେଶୀ ତମେ ପଖାଳ ଦେଲ ଖାଇ ଦେଇକି ପଖାଳି ଦେଲ ସେଇଟା ଦିନରେ ଖାଇଲ।
ହୁଁ। ଆଉ ତମେ ରାତିରେ ରୁଟି ଖାଉଚ?
ସେମିତି ଆଉ। ହଷ୍ଟେଲ ଫଷ୍ଟେଲ ଥିଲାବେଳେ ରାତିରେ ଭାତ ରୁଟି ଯାହା ନେଲା। ଆଉ ଘରେ ଭିତବେ ସମସ୍ତେ ରୁଟି ଖାଉ ଆଉ ଖାଇଦବା କଥା ଦିଟା। ଗରମକୁ ଖାଇବାକୁ ବି ବେଶୀ ଇଚ୍ଛା ହଉନି ଖାଲି ପାଣି ପିଇବାକୁ ଇଚ୍ଛା ହଉଛି ବେଶି।
ହୁଁ ହୁଁ।
ଆଉ ତମ ଘରେ ସବୁ ଭଲ ଅଛନ୍ତି?
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ ତମ ଘର ଆଡେ ଆଜି ବର୍ଷା ହେଇଚି? ହଁ ଭଲ ଅଛନ୍ତି, ମୁଁ କହିଲି ତମ ଘର ଆଡେ ବର୍ଷା ହେଇଛି ଆଜି ନା ହେଇନି?
ହଁ ବର୍ଷା ହେ ହଁ କଥା ହେଇଥିଲି ବର୍ଷା ହେଇଛି ହଁ।
ହୁଁ। ବର୍ଷା ତ ଟିକେ ଚାରିଆଡେ ମାନେ ହଉଚି, ବର୍ଷା ହେଇଥିଲା ଅଳ୍ପ ଅଳ୍ପ, ଏମତି ମଝିରେ ମଝିରେ ଟିକେ ହଉଛି ବର୍ଷା ଏଇ ଯୋଉ ବର୍ଷା ହେଲା କାଲି ଟିକେ ଯାହା ତାପରେ ପୁଣି ଗୁଳୁଗୁଳି ହବ।
ଆମ ଆଡେ ଆଜି ଅଳ୍ପ ବର୍ଷା ହେଇଛି ଯେ ଗୁଳୁଗୁଳି ବେଶୀ ହଉଚି, ଜୋରରେ ବର୍ଷା ହେଇଥିଲେ ହେଇନଥାନ୍ତା।
ହଁ। ତାପରେ ବର୍ଷା ପରେ ଯୋଉଠି ଥଣ୍ଡା ପବନ ଟା ଦିଏନି କି ସେଇଟା ଟିକେ ଆରାମ ଲାଗେ। ଆଉ ବର୍ଷା ପ୍ରଦି ପବନ ନଥିବ ବେଶୀ ଗୁଳୁଗୁଳି।
ହଁ।
ଆଉ ତମର ସେଆଡେ ଗ୍ୟାସ ସମସ୍ୟା ନାହିଁ ଏବେ ନା ଗ୍ୟାସ ସମସ୍ୟା ହଉଚି।
ହଁ ଗ୍ୟାସ ସମସ୍ୟା ହଉଚି।
ଓହୋ, କେମିତି କଣ ଗାଁ ରେ ରୋଷେଇ କରୁଛନ୍ତି?
ଗାଁରେ ରୋଷେଇ ଆମର ଚୁଲିରେ କରିଦଉଛନ୍ତି।
ଯାହା ହ ସେ ସୁବିଧା ଭଲ ଚୁଲିରେ ବି ରୋଷେଇ ଜଲଦି ହେଇଯାଏ ଯେ ନୁହେଁ। ଚୁଲି ରୋଷେଇ ଖାଇବାକୁ ସ୍ଵାଦିଷ୍ଟ।
ଆଛା। ଆଉ ତମର ଗ୍ୟାସ ନା ଚୁଲି?
ନା ମ ଆମର ଏଠି ସେଇ ଗ୍ୟାସ ରେ କରୁଛୁ ସବୁ ଆଉ।
ହଁ ହଁ ହଁ।
ଆ ତମେ କଣ ଛୋଟ ଗ୍ୟାସ ରଖିଛ ନା ବଡ ଗ୍ୟାସ?
ହଁ ମୁଁ ଗୋଟେ ପାଞ୍ଚ ଲିଟଟିଆ ଛୋଟ ଗ୍ୟାସ ଟେ।
ଆଚ୍ଛା ପାଞ୍ଚ କେଜି କଣ ନଉଛନ୍ତି କେତେ ଟଙ୍କା ଶୁଣୁଥିଲି କଣ ବେଶୀ ନଉଛନ୍ତି?
ହଜାରଟଙ୍କା।
ପାଞ୍ଚ କେଜିକୁ।
ହଁ।
ବାପରେ ମାନେ କେଜି ଦୁଇଶହ ଟଙ୍କା ନୁହେଁ।
ହଁ ହଁ। ଗୋଟେ ଗୋଟେ ଜାଗାରେ
ଗୋଟେ ଗୋଟେ ଜାଗାରେ
ଦୁଇଶହ ଅଶୀ ଏମିତି।
ହଁ ଯିଏ ଯେମିତି ନଉଛନ୍ତି ଆଉ ହଁ ସେ କହିନି କି କଣ ପାଞ୍ଚ କେଜି ମ୍ୟାକ୍ସିମମ ପନ୍ଦରଶହ କେତେ ଟଙ୍କା ନେଇପାରିବେ।
ସ
ଆଗରୁ ପାଁଛେ କେଁ ଯିବୁ। ନଉଥିଲେ ଶହେ ଟଙ୍କା ଲେଖା କେଜି ନୁହେଁ କି
ହଁ।
ଏବେ ଦୁଇଶହ ଟଙ୍କା ମାନେ ଏତେ ଟଙ୍କା ହେଇଗଲାଣି। ସେଇଥିପାଇଁ କି ତମେ ଭାଇ ଯଉଁ। ରାଇସ୍ କୁକର ଟା କେତେବେଳେ ତମେ ଗୋଟେ ଛୋଟ କିଣିଦବ। ଭାତ ଫାତ ସିଝା ସିଝି କରିଦେଲ ନୁହେଁ କି।
ହଁ ହଁ।
ଗ୍ୟାସ ର ଏଇଟା କମିଯିବ।
ପ୍ରେସର୍ କୁକର୍ଟା ଭଲ।
ହୁଁ।
ଉଁହୁଁ ହୁଁ।
ହଁ ମୁଁ ଯାଉଛି ଦେଖେଇ କଣ କରିବା ରୋଷେଇ ଏକା ଠିକ ଅଛି?
ହଁ ହଁ।
ହଉ ପୁଣି ପରେ କଥା ହେବା ଆଉ। ଓ ହଉ ହଉ ରଖୁଛି ଆଁ ହଁ ହଁ।